ହାଲୋ।
ହାଲୋ ହଁ ବିନି କେମିତି ଅ
ହାଲୋ।
ହାଲୋ। ହଁ ବିନି କେମିତି ଅଛୁ?
ହୁଁ।
ହଁ କୋଉଠି ଅଛୁ?
ଗାଁରେ ଅଛି ଲୋ।
ତମ ଗାଁରେ ଶୀତଳ ଷଷ୍ଠୀ ହୋଉଥିଲା ପରା କଣ ହୋଉଛି?
ହଁ ଶୀତଳ ଷଷ୍ଠୀ ହୋଉଥିଲା। ଆମ ଘର କାମ ସାରିଲେ ମୁଁ ଆଣିବି ତାପରେ ଦେଖିଯିବୁ ଶୀତଳଷଷ୍ଠୀ ହେଲା।
ହୁଁ ହୁଁ ଦେଖିଲୁ ଶୀତଳ ଷଷ୍ଠୀ କେମିତି ଚାଲିଛି?
ହଁ ଦେଖନ୍ତୁ ସବୁ ବର୍ଷ ଦେଖୁଛି।
ହୁଁ ଆଉ କହ ଏବେ କଣ କରୁଛୁ?
କିଛି ନାହିଁ ଲୋ ଖାଇସାରିଲି ଏବେ ଆଉ ଅଛି ଆଉ ବାବାଙ୍କ ଦେହ କେମିତି ଅଛି ହୁଁ?
ଦେହ ଭଲ ଅଛି ହଁ ଏବେ ଭଲ ଅଛନ୍ତି। ଆଉ ପନ୍ଦର ଦିନ ଗଲେ ଯିବେ ଆଉଥରେ ମେଡିକାଲ୍ ଯିବେ ଚେକଅପ୍ କ ଦେଖେଇକି ଆସିବେ।
ହୁଁ ହୁଁ।
ଆଉ ତୁ କେବେ ଆସୁଛୁ ଫୁଲବାଣୀ?
କାଲି ଯିବି ଲୋ।
କେବେ ଆସୁଛୁ ଫୁଲବାଣୀ କୁ ଓ ହୋଉ। କାଲି ଆଉ ଆଜି କଣ କରୁଛୁ ସକାଳୁ? କଣ ଖାଇଛୁ।
ମୁଁ ତ ଖାଇଲି ବେସର ତରକାରୀ ଭାତ ଖାଇଲି। ଆଉ କିଛି ଖାଇନି ମା ମାନେ ମା ଆଉ ବାପା ବାପା ତ ଯାଇଛନ୍ତି ମାମୁଁ ଘରକୁ ଗଲେ ରୋଷେଇ ବାସ କରିକି ଗଲେ। ମୁଁ ଗାଧେଇଲି ଠାକୁର ପୁଅଙ୍କ ସହିତ କଥା ହେଲି ଠାକୁର ପୂଜା କାଲି। ଠାକୁର ପୂଜା କରିସାରିକି ଏବେ ତ ଖାଇସାରିକି ଅଛି ଆଉ।
ଆଉ।
ଲାଇନ ନାହିଁ ବର୍ଷା ହଉଛି ଏପଟେ ସେପଟେ। ବର୍ଷା ହଉଛି ନା ନାଇଁ ଲୋ ସେପଟେ।
ହଁ ମେଖୁଆ କରିଛି ଠିକ୍ ଅଛି ପାଗ ନାଇଁ। ବର୍ଷା ହଉନି।
ଏପଟେ ତ ଖାଲି ବର୍ଷା ହଉଚ ଖାଲି ବର୍ଷା ହୁଁ।
ହୁଁ ହଁ ହଁ ଆଉ। ମୁଁ ସକାଳୁ ରୁଟି ଖାଇଛି ତା ତାପରେ ବ୍ରେଡ ଟିକେ ଥିଲା ରୁଟି ଖାଇଛି ରୁଟି। ରୁଟି ବ୍ରେଡ ଥିଲା। ବ୍ରେଡ ଟିକେ ଖାଇଛି ଆଉ ଏବେ ଆସିଛୁ ବ୍ୟାଙ୍କ ଆଡେ ଟିକେ। କାମ ଅଛି।
ହଁ ମତେ ଅଞ୍ଜଳି କହୁଥିଲା ବ୍ୟାଙ୍କ କୁ ଯିବୁ ସେ ବ୍ୟାଙ୍କ ରେ ହେଲାନି।
ହଁ ହଁ ଯାଇଥାନ୍ତୁ ମହାରାଷ୍ଟ୍ର ବ୍ୟାଙ୍କ ଗୋଟେ ଯେ ସେଟା।
ହୁଁ ହୁଁ।
ଆଉ ଥରେ ଏପଟେ ପଳେଇ ଆସିଲୁ ଆଉ ଗୋଟେ ବ୍ୟାଙ୍କ ପଳେଇ ଆସିଲୁ ଏଇଠି ବି ହବ କହୁଛନ୍ତି।
ଅ ହଁ।
ହୁଁ ଦେଖିବା ଏଇଠି କରିଦବୁ ନ ହବ କି ନାଇଁ ଦଶ ବାର ଦିନରେ ସେଇ କାର୍ଡ ପଳେଇ ଆସିବ ଏ ଟି ଏମ କାର୍ଡ ବୋଲି କହୁଥିଲେ।
ଅ ହଁ।
ଦେଖିବା କଣ ହଉଛି ଆଉ ତାପରେ ମୁଁ କରିବି ଆଉ।
ହଉ ହଉ।
ହୁଁ। କାଲି ମୁଁ ଆସଥିଲି ମାର୍କେଟ। କାଲି ବି ଆଇଥିଲି ସମ୍ବଲପୁର ଗୋଟେ ଦେଲି ଆଇଲିି ହଁ।
ସିଲେଇବା ପାଇଁ ଦେଲୁ।
ହଁ ସିଲେଇବା ପାଇଁ ଦେଇଛି।
କଣ ସେଟ।
ହଁ ସେଟଟା ମେରୁନ୍ କୁ ହଳଦିଆ କଲର ଟା। ରଜକୁ ଯାଇଥିଲିଲୋ ମୁଁ ଆଣ୍ଟି ଘରକୁ।
ହଁ ହଁ ସେଟା ଦେଇଥିଲେ।
ତିିନି ହଳ ଡ୍ରେସ ଦେଇଛନ୍ତି।
ୱାଓ।
ନାଇଁ ନାଇଁ ତା ପୂର୍ବରୁ ବି ଗୋଟେ ହଳ ଦେଇଥିଲେ ହେଲା ସେଟା ମୁଁ ଭଉଣୀ ସେଟା ବଢିଆ ହୋଇଛି ବୋଲି ସିଏ ରଖିଦେଲା। ବଢିଆ ହେଇଥିଲା ସେ ଡ୍ରେସ ଟା ସିଏ ଯୋଉଟା ରଖିଦେଲା। ଏବେ ଆଉ ଗୋଟେ।
ହଁ।
ଆରେ ତାର ବାର୍ଥଡେ ଥିଲା ତାର ଡ୍ରେସ ଗୋଟେ ଥିଲା ନୁଆଟା ଯେଉ। ସେଇଟା ଭଲ ତାଙ୍କୁ ଟିକେ ଭଲ ଲାଗୁନଥିଲା ଯେ ସେଥିପାଇଁ ଆଉ।
ହଁ ହଁ ହଁ ତାର ବାର୍ଥଡେ ଥିଲା ଏବେ।
ସାରା ଡି ଭଲ ଡିଜାଇନ ହେଇଥିଲା ତ କୃତ୍ତିଟା ଭଲ ଡିଜାଇନ ଥିଲା। ଚୁନି ବି ବଢିଆ ହେଇଥିଲା ତ ସ ନେଇେଇ ଗଲା ଆଉ।
ହଁ ହଁ।
ଆଉ ମତେ ଗୋଟେ ସମ୍ବଲପୁରୀ ଦେଇଛନ୍ତି ଆଉ ଗୋଟେ ଖାଲି କୃତିଟେ ସିଲା ହବ।
ହ।
ଆଉ ଗୋଟେ ଏମତି ନର୍ମାଲ ଟେ ଦେଇଛନ୍ତି ଆଉ।
ସିଲେଇକି ପିନ୍ଧିବାଟା ଡ୍ରେସ ସୁନ୍ଦର କିନ୍ତୁ ସେଇଟା ବେଶୀ ଡବଲ ପଇସା ପଡିଯାଉଛି।
ଡବଲ ପଇସା ବଲେ ମୁଁ କିଣିଛି କିଛି ମୋତେ ଡବଲ ପଇସା ପଡିବ।
ନାଇଁ ହେଲେ ବି ଏବେ କିଣିନୁ ବୋଲି ସିନା ଏବେ ଦେଖ୍ ସମ୍ବଲପୁରୀ କପଡା। କି ଯୋଉ ଟାଇପ ର କପଡା ଗୁଡା କିଣିବାକୁ। କପଡା ଗୁଟେ ଦେଖିଲେ କେତେ ସୁନ୍ଦର ଲାଗୁଛି କି ନାଇ ତେବେ ଝିଅ ପିଲା ହିସାବରେ।
ହୁଁ।
ଆଉ ସେଇଟା ତମେ କିଣିକି ଆଣିବା ପୁଣି ସିଲେଇବା ପାଇଁ ଦବା ଉଁ ବେକାର।
ହଁ ପରା। କିନ୍ତୁ ସେଇଟା ଚଳିବ ଆଠଶହ ପଚାଶ ନେବେ ଆଉ। ସିଲେଇବାକୁ ଆଉ। ମୁଁ କାଲି ରାତିରେ ଆଇଥିଲି ନାଇଁ ନାଇଁ ନାଇଁ ସନ୍ଧ୍ୟାରେ ଆଇଥିଲି।
କୁ କଟ୍ ଟା ଦେଲୁ।
ଲୋରି ଲୋରି ଦେ ଦେଇଛି ଅଞ୍ଜଳି କହୁଥିଲି। କୋଉ
ଅଞ୍ଜଳି କୁ ଦେଲୁନୁ ଅଞ୍ଜଳି କୁ।
ଅଞ୍ଜଳି କୁ ଦେଇଥିଲେ ହେଇଥାନ୍ତା ସିଲେଇ ଦେଇଥାନ୍ତା ସିଲେଇ ଦେଇଥାନ୍ତେ ଫ୍ରି ରେ।
ହୁଁ ସିଏ ପଇସା ପାଇଥାଆନ୍ତ ଦେଇଥାନ୍ତା ନା ଚନ୍ଦନା।
ହଁ ଦେଇ ଥିଲେ ହେଇ ଥାନ୍ତା ଟାଇମ୍ ହଁ। ମା କହିଲେ ଲୋରି ଠାରେ ଦେଇଦେବେ ଭଲରେ ସିଲେଇଦବ ବୋଲି ତ।
ଲୋରି କହିଲେ ଶୁଣ ଲୋରି କହିଲେ ଯୋଉ ହାଟ ବସୁଛି ସେଇଠି।
କଣ କହିଲୁ?
ଲୋରି କହିଲେ ଯୋଉ ଯୋଉ ମାର୍କେଟ ପଟେ ଯୋଉ ହାଟ ବସିଥାଉ ଟି ସେଠି
ଲୋରି?
ହଁ ଯୋ ଯୋଉଟୁ ସିଲେଇବାକୁ ଦେଇଛୁ।
ହଁ କଣ?
ସେଟା କଉଠି
ଭଲ କରୁଛି ତ, ଏଇଠି ମାର୍କେଟରେ ଏକା ମାର୍କେଟ ରେ କୋଉଠି ସିଲଉଛେ? ନାଇଁ ନାଇଁ ଏ ଯୋଉ ସୁବୁଧି ଷ୍ଟୋର ଦେଖିନୁ ସୁବୁଧି ଷ୍ଟୋର।
ହଁ ହଁ ହଁ।
ହଁ ସେ ସାଇଡରେ ତା ଆଉ ସେ ସାଇଡରେ ଏକା ଆଉ ଗୋଟେ ଗଳି ନାଇଁ। ତା ସିଧାରେ ସେ ଲୋରି ଟେଲସ ଅଛି। ଏଇ ଯୋଉ ରାମ ମନ୍ଦିର ନାଇଁ କିଲୋ, ରାମ ମନ୍ଦିର ଦେଖିଚୂ କି ନାଇଁଲ?
ହଁ ହଁ ଜାଣିଲି ଜାଣିଲି ଜାଣିଲି ଏବେ ଜାଣିଲି ଜାଣିଲି।
ଠିକ୍ ହେ। ସେଟା ଦେଇଛି ସିଲେଇ ଦବ। ଭଲ ଲାଗୁଛି କପଡା ଟା ଯେ ମୁଁ କେବେ ପିନ୍ଧିନି ସମ୍ବଲ ନା ହଁ, ହଁ ମୁଁ ଗଲା ତ ଠିକ ଠାକ ହଉଛି। କଲି ସନ୍ଧ୍ୟାରେ ଆଇଥିଲି ମାର୍କେଟ ହୁଁ।
ଜଣେ ଏକା।
ନାଇଁ ମା ସହିତ ଆଇଥିଲି ଯେ, ଘରକୁ ଯାଇକି ଗୋଡ ହାତ ତ ବଥା ହଉନି କିଲୋ ମୋର? ମୁଁ ସବୁବେଳେ ବଥା ହଉଥିଲି ମୋ ମା କାଲି ବେଶୀ ବଥା ହେଲା ତ ଯାଇଛି ଘରକୁ ଆସୁ। ସେଡା ମାକୁ କହିଲି ଯେ ଶୁଣିଲି ଗାଡି କାଲି କିଛି କହିହେବ ନାଇଁ। କିଛି ନାଇଁ ଏବେ ବଥା ହଉଛି ଆଉ ପଛେ କଣ ହବ କହିଲେ କଣ କେମିତି ହବ କଣ, ନା ମୁଁ ହେଥି ପାଇଁ କିଛି କହୁନି ଫାଷ୍ଟ୍ ସମ୍ବଲପୁରୀ ମୋର କାଲି ତ ପକେଇଲି, ଆଉ କଣ?
ସମ୍ବଲପୁରୁ
ହଉ ହଉ ଦେବି ଦେବି ଦେବି। ଓ ହଉ ହଉ, ଆଉ କଣ କହୁଥିଲୁ?
ଏଁ
ସିଟି ପାଇଁ ପଡୁଥିଲି ନା ନାଇଁ ବୋଲେ, ନାଇଁ ବା। ନାଇଁ ଲୋ କୋଉଠୁ ପଢିଛୁ, କାଲି ତ କାଲି ଲାଷ୍ଟ୍ ଡେଟ୍ ଥିଲା ପରା।
ହୁଁ।
ହଁ କାଲି ତ ପକେଇଛି ଆଉ, ରାତିରେ ପୁଣି ପକେଇଲି। ଆଉ କୋଉଠି ଆଉ କାଲି ତ ଏଠି ନାଇଁ ନାଇଁ ପହର ଦିନ ପେକେଇଲେ ପହରଦିନ। ପହର ଦିନ ପକେଇବି, ଆଉ ନାଇଁ ନାଇଁ ନିଜେ ଫୋନ ରେ ଆଗ ପକେଇ ଦେଇଛେ। ଆଉ ରାତି ସାରା ସୁଣ ସୁଣ। ସେଦିନ ମତେ ପହର ଦିନ ରାତିର ଅଞ୍ଜଳି ଫୋନ କଲା, କହିଲା ଆଉ ଆଉ ପକେଇଲୁ ସିଟି, ମୁଁ କହିଲି କି ନାଇଁ ନାଇଁ ପକେଇନି ମନେ ନାହିଁ ମତେ ତ ଆଉ ଆଜି ଆତ ଲାଷ୍ଟ୍ ସେ ଜଲଦି ପକା ବୋଲି କହିଲା କି ନା ମୁଁ ଜାଣିନଥିଲି ଲାଷ୍ଟ ଡେଟ୍ ସେଦିନ ତା ବୋଲି। ସେ କହିଲେ ତ ମୁଁ ସେଥି ପାଇଁ ସୁମା ଫୋନରେ ଆଗ ପକେଇଦେଲି।
ହୁଁ ମୁଁ ବି ଅଞ୍ଜଳି କୁ ପଚାରିଲି ସୁମି ପକେଇଲା କିି ନାଇଁ କହିବାର ନାଇଁ ନାଇଁ ସୁମି ସହିତ ମୁଁ କ କଥାହେଇନି କହିଲା ଯେ ହଉ ପଚାର ତାକୁ ସେ ପକେଇଲା କି ନାଇଁ ନହେଲେ ପକେଇବ କଣ କହିବାର, ହୁଁ
ଭଲ ହେଲା ସେ ପକେଇଲ।
ମତେ ବି ସିଏ କହିଲା ମୁଁ ଦୋକାନରେ ପକେଇ ଯାଇଥାନ୍ତି ନ ତାପରେ ସେ କହିଲା ମୋବାଇଲରେ ପ କା ମୁଁ କହିବାର ମୁଁ ମୋବାଇଲରେ
ଆରେ ନାଇଁ ମୁଁ ବି ଦୋକାନ ଯାଇଥାନ୍ତି ଯେ ଆଉ ରାତିରେ କଣ ଯାଇଥାନ୍ତି ଦୋକାନ୍। ତାପରେ ୟୁଟ୍ୟୁବ୍ରେ ଦେଖିଲି ଭିଡିଓ ଗୋଟେ ହେଲା।
ହୁଁ।
ଓ ଗୋଟେ ଭିଡିଓ ଦେଖିଲାକୁ ତାପରେ ଜାଣିଲି କେମିତି ପକା ହଉଛି ବୋଲି ତାପରେ ପକେଇଦେଲିି। ଶହେ ଟଙ୍କା ଟେ ବଞ୍ଚିଲା ଆଉ। ହୁଁ
ତୋର ଓବିସି ନା ତୋର ପାଞ୍ଚଶହ ଟଙ୍କା।
ହଁ ମୋର ଓବିଶି ମୋର ପାଞ୍ଚଶହ ଅଞ୍ଜଳିକୁ ଧନ୍ୟବାଦ୍।
ପକେଇଥିଲେ ଛଅଶହ ଟଙ୍କା।
ହଁ ପରା ଅଞ୍ଜଳି ପାଇଁ ବଞ୍ଚିଗଲା ଶହେ ଟଙ୍କାଟେ ମୋର।
ହୁଁଁ ହୁଁ
ଏବଂ ସେ ସେତିକି ତ ଇଏ କରିବାକୁକା ପଡିିଥାନ୍ତା।
ପ୍ରିଣ୍ଟ୍ ଆଉଟ୍ ଖାଲି। କଣ କରିବି?
କେବି କରୁନୁ।
ନାଇଁ ନାଇଁ ସେଇଟା କରିନି କରିନି ସେଇଟା ସେଇଟା ପାଇଁ ପ ଏଇଟା ଖୋଲି ଆସେ ବ୍ୟାଙ୍କ୍ ଆସଛି ସେଟାକା କରିବି ବୋଲି। ସେଇଟା କରିବି ତାପରେ ସେଟା ଏଟି ଏମ କାର୍ଡ ଆସିଲେ ଯାଇକି ହବ ନହେଲେ ହବନି। ଶୁଭୁଛି କି ନାଇଁ ମ?
ହଁ ଲୋ ପୁରା ଶୁଭା ଯାଉଛି କ୍ଲିଅର କୋଉଠା ଅଛୁ ତ କି କିଛି ଶୁଭା ମାନେ ବାହାର ସାଙ୍ଗ କିଛି ଶୁଭା ଯାଉନି ତ କୋଉଠି ଅଛୁ ମାର୍କେଟରେ?
ଫୋନରେ ଅଛି ନଏଜ୍ କ୍ୟାନ୍ସେଲେସନ୍ ଅଛି ବ ବ୍ୟାଙ୍କରେ ଅଛି।
ଓ ହଁ।
ହଁ ଯେ ସେଥିପାଇଁ କିଛି ଶୁଭୁନି।
ହୁଁ ହୁଁ ଡୋରା ଫୋନ୍ ରେ ବି ହେମ୍ ଟି କିଛି ଶୁଭା ଯିବନି।
ମୋର ନଏଜ୍ କ୍ୟାନ୍ସେଲେସନ୍ ଅଛି ତ ମୋର ସେଥିପାଇଁ କିଛି ଶୁଭୁନି। ପଖା ଲେକା ସେଇଟା ସେଟା ସେଟା ମୋ ଫୋନ୍ ର ଗୋଟେ ନୂଆ ଫାଇଦା ନୂଆ ଫୋନ୍ ର।
ହୁଃ ମୁଁ ଏବେ କଥା ହୋଉଥିବି କଣ ସାଉଣ୍ଡ୍ ହଉଥିଲେ ଡୋରା ବି ସେ ସାଉଣ୍ଡ୍ ଶୁଣୁନୀ ମୋ କଥା ହିଁ ଶୁଣୁଚି ସିଏ। ସିଏ ବି ଗୋଟେ ନୂଆ ଫୋନ୍ କିଣିଲା ଜାଣିଛୁ ନା ନାଇଁ?
ହଉ ହଉ ହଉ ଠିକ ଅଛି ହେଲା ହଉ ମୁଁ ରଖୁଛି ଆଉ ଟିକେ ପରେ ସେ କଲ୍ କରିବି ହେଲା। କାଟ୍ ହଉ ଠିକ୍ ଅଛି ହଉ।